ହ୍ୟାଲୋ।
ଶୁଭ ସକାଳ କଣ କରୁଥିଲେ?
ଏଇଠି ଗାଧେଇକି ଆସିକି ବସିଛି ଆଉ। ପୁଅ ଟାକୁ ଖାଇବାକୁ ଦେଇଥିଲି ହଁ ଖାଇସାରିଲିଣି ପାସ୍ତା ଖାଇଲି ଠାକୁର ପୂଜା ସାରି ଗାଗଧେଇ ଠାକୁର ପୂଜା ସାରି ପୁଅକୁ ପାସ୍ତା ଦେଲି କହିକି ଖାଇବାକୁ ସେ ଖାଇଲା ଏବେ ବାହାରେ ବସିଛି ଆଉ। ଆଉ ତମେ କଣ କର
ମୁଁ ସେ ମୁଁ ଏଇନାବି ବ୍ରସ କରି ନାସିକି ଖାଉଛି। ବାହାରେ ଟିକେ ବୁଲି ବୁଲି ଆଉ ଦିହପର ପାଇଁ କଣ ରୋଷେଇ ର ପ୍ଲାନିଂ କରିଛନ୍ତି?
ରୋଷେଇ ଏବେ ଭାତ ପାଣି ବସେଇ ଦେଇକି ଆସିଛି ଚାଉଳ ପକେଇ ଦେଇକି। ଡାଲି କରିବି ଆଉ ଚିକେନ ଆଣିବେ ଯାଇଛନ୍ତି ସେ ଆଣିଲେ ଚିକେନ କରିବି। ଆଉ ମୁଁ ତାହେଲେ ଶୁକ୍ରବାର ଆମିଷ ଖାଉନି। ସେ ପାଇଁ ମୋ ପାଇଁ ଆଳୁ ଚଟଣିୀ କି ଭଜା ଯାହାହଲେ କରିବି ଆଉ। ଆଉ।
ଆଉ ରାତି ପାଇଁପାଇଂ କଣ କରିଛନ୍ତି?
ରାତି ପାଇଁ ଦେଖିବା ରାତି ହଉ ତାପରେ ଯାହା ରୁ ଏ ତ ସବୁଦିନ ହଉଛି ହବ ତାପରେ ଆଜି କଣ ତର କାରୀ ହବ ଆସିଲେ ବୋଉ ଆସିଲେ ସେ ଯାହା କହିବ ତାହା ବନେଇବି ଆଉ। ଆଉ ତମର କଣ କରିଚ ଆଜି?
ଆମର ସେମତି କିଛି ନାଇଁ ମାମା ତ ଯୋଉ ଚାଉଳ ଠି ଚାଉଳ ବାଛୁଥିଲା ନା ଚାଉଳ ବାଛି ସାଇଲା ପରେ ସିଏ ଚାଉଳ ଧୋଇକିନା ଭାତ ବସେଇବ ତାପରେ ଯାହା ଦେ ଦୋଖା କଣ ଥିବ ଯଦି କରିବ ନହେଲେ ବାଛି ଦେଇ ଘରୁ ବାବା ଯଦି ଯାଇକିନା ଆଁ ଆଁ ଆଣିବେ ଚିକେନ ନହେଲ ସେ କରିବ ଆଉ କଣ ହେମିତି କିଛି ଠିକ ପ୍ଲାନିଂ କରନାହାନ୍ତି ଯାହା ହ ବ ହବ ଆଉ ଯାହା କରିବେ କରିବେ।
ହୁଁ ହୁଁ ଘରେ ଯାହା ବନେଇଲେ ଖାଆନ୍ତି ନା ଡିମାଣ୍ଡ କରନ୍ତି ଏଟା ଖାଇବି ସେ ଟା ଖାଇବିନି ଏମିତି କରନ୍ତି ବି ଖାଇବି ନା ଯାହା ଦେଲେ ଖାଆନ୍ତି?
ହୁଁ ସେମିତି କିଛି ନାଇଁ ଡିମାଣ୍ଡ ତଥାପି କରେ ଏଇଟା ଖାଇବାକୁ। ଯୋଉ ଦିନ ଯୋଉଟା ଭଲ ଲାଗିଲା ପସ ଯୋଉଟା ବି ଖାଇବାକୁ ଇଚ୍ଛା ହେଲା ସେଇଟା ମୁଁ କୁହେ କି ଏଇଟା ଖାଇବି ଏଇଟା ଆଣିଦିଅ ସିଏ ଆଣିଦିଅନ୍ତି।
ଓହୋ। ଆଉ ଏକସରସାଇଜ କର ସକାଳୁ?
ଉଁ ହୁଁ କରୁଚି ତ ଆଜ ଆଜି ଲେଟରେ ଉଠିଚି ଟିକେ ଆଉ କଣ କରିବ ସକାଳୁ କଲେଜ ଗଲା ଟାଇମ୍ ଟିକେ ସକାଳୁ ଜଲଦି ଉଠେ ସେଇ ଟାଇମରେ କରେ ଆଉ କଣ। କଲେଜ ଗଲା ଟାଇମରେ ଚା ଟା ସାଢ଼େ ଚାରଟା କି ପାଁଶଟାରୁ ଉଠି ପଡ଼େ ଜଲ୍ଦି କଲେଜ ଯିବାକୁ ତ ସେଥିପାଇଁ ବୋ ମାର୍କେଟ ଆଡ଼େ ଟିକେ ବୁଲି ଆସେ ନହେଲେ ଆଉ ସେମିତି ଗୋଟେ ସାଙ୍ଗ ଘର ପାଖୁରୁ ଏଇ ଦି ତିନି ଜଣ ସାଙ୍ଗ ଆସଚି ସେମାନେ ଡାକନ୍ତି କି ଆସ୍ ଆସ ଯିବା କୁଆଡ଼େ ଆ। ସିଆଡ଼ୁ ଚାଲିକିନା ଆସିବା କି ଷ୍ଟେସନ ଫେସନ ଆଡୁ ଆସିବା। ସେମାନେ ସେମିତି ଡାକନ୍ତି ଆଉ ଯାଏ ତାଙ୍କ କତିକି ଆଉ ବୁଲି ବୁିଲାକିନା ଆସେ ଆଉ ସେମିତି ଆଉ। ତ ଏବେ ଆଉ ସେମାନେ ଯାଉନାହାନ୍ତି କି ମୁଁ ଯାଉନି। ହଁ ଷ୍ଟେସନ ପାଖେରେ ଘର ପାଖେରେ ଷ୍ଟେସନ ଟା।
ହଁ ହଁ।
ହ
ଆମ ଘର ପାଖେରେ ବି ସେଇ ଷ୍ଟେସନ ସେ ଯାହା କଥା ଆ ଆ ଆ ବାର୍ତ୍ତା ହେଲା ବେଳକୁ ଫୋନ ରେ ତ ସବୁ ଟ୍ରେନ ସାଉଣ୍ଡ ଖାଲି ଆସୁଚି।
ହ
ଚାଇଁବି ଆଉ ଏମିତି ଆଉ। ଠାକୁର ପୂଜା କରିବାକୁ ଭଲ ପାଅ ନା ନାଇଁ?
ହୁଁ ହୁଁ ମୁଁ କରେନି ମାମା କରେ ମୁଁ ଆଜି ଯାଏଁ କେବେ କରିନି ଥରେ ଦି ଥରେ କରି ଯେତେବେଳେ ଛୋଟ ଥିଲି ସେତେବେଳେ କରୁଥିଲି। ଏବେ ଆଉ କରୁନି ଏବେ ମାମା ତ କରୁଛନ୍ତି ଆଉ ମାମା ଯେତେବେଳେ କରୁଚନ୍ତି ସେତ ବଳେ ମୁଁ ଶ ଶୋଇଥିବି ତ ମାମା କରିସାରନ୍ତି ଠା ଠାକୁର ପୂଜା ହେତବେଳକୁ।
ନୁ ପୂଜା ନୁ ଠାକୁର ବିଶ୍ଵାସ କର କି ନାଇଁ? ପୂଜା ତ ମାମା କରିବେ ତମେ ଠାକୁରଙ୍କୁ ବିଶ୍ୱାସ
ହ
ହଁ ହଁ ଆଉ ସକାଳୁ ଜଳଖିଆରେ କଣ ଖାଇଲ?
ନାହିଁ ସେମତି ସକାଳେ ଜଳିଖିଆ କରିନି ଏବେ ତ ଜଷ୍ଟ ଉଠିଲି ବ୍ରସ୍ କରିଲି। ରାତି ରାତିରେ ତ ରାତିରେ କମ ଫୋନ ମାନେ ବେଶୀ ଜଲଦି ଶୋଇଥିଲି। କାହିଁକି ନା ତ ସକାଳୁ ତଥାପି ଲେଟ ରେ ଉଠି ପହିଲି ଲେଟ୍ ହେଇଗଲା ତ ଏବେ ବ୍ରଶ କରିଛି ମୁହଁ ଧୁଇକିନା ବ୍ରଶ କଲି ବ୍ରସ୍ କରିନା ଏଇନା ବିସ୍କୁଟ୍ ଖାଉଥିଲି ତାପରେ ଦେଖିବା କଣ ଯଦି ଘରେ ଆଉ କିଛି ଆଣିବେ ତ ଖାଇବି
ହୁଁ ହୁଁ ଘରେ ଫିନ୍ ବନାଅ ନା ବଜାରରୁ କଣ ଆ କିଣିକି ଆ
ବାବା ଜା ଆଣନ୍ତି ତାହଲେ ବଜାରରୁ ଆଣନ୍ତି ନହେଲେ ଘରେ ବି ମ୍ୟାଗି ଫାଗି କି ସିମେଇ ଯେମିତି ଥୁଆ ହେଇଛି ସେଟା ମା ବନେଇଦିଏ ଖାଇଦିଏ।
ହଁ।
ହୁଁ
ଓହୋ।
ଆଉ ତମେ ଘର ଜିନିଷ ଖାଅ ନା ବାହାର ଜିନିଷ ୱାଇଁ କଲେଜ ଯାଇନି କଲେଜ ଏବେ ତ ଛୋଟି ରଜ ଛୁଟି ଖୋଲିଛି ଆଉ କାହିଁ ଯାଇନି କଲେଜ ଯିବା ଦେଖିବା ଆଉ। ଦଶଟା ଦି ଦିନ ହେଲା ଛୁଟି ଖୋଲିଛି ନା ତ ଏବେ ଆଉ ଯାଇନି ଖରା ବି ହଉଛି।
ହଁ ହଁ।
ଏ ଖରା ବି ଜୋରେ ହଉଛି। ଗରମ ବହୁତ ଜୋରେ ହଉଛି ତ ଏ କଲେଜଟା ବି ଘରଠୁ ବହୁତ ବାଟ ଯାଇ ହଉନି। ଦେଖିବା ଆଉ ଟିକେ ଗରମ କମୁ ଦେଖିବା। ହଁ ବସ୍ ରେ ଯାଏ।
ହୁଁ କଲେଜ ଟା ଘରଠୁ କେତେ ଦୂର?
ସେଇ ହବ ଆଉ କୋଡିଏ ପଚିଶ କିଲୋମିଟର।
ଓହୋ।
ହଁ।
ଆଉ ମାମା ଗାଧୋଇ ସାରିବେଣି?
ହୁଁ। ହଉ।
ଆଉ ପୁରୀ ଏଥର ଯିବନି ରଥଯାତ୍ରା କୁ?
ହୁଁ ଯିବି ଦେଖିବା ଯଦି ସବୁ ଘର ଫର ଲୋକ କି ବାହାର ଯୋଉ ସାଙ୍ଗସାଥି ରାଜି ହେବେ ତ ତାଙ୍କ ସାଙ୍ଗ ରେ ଯିବି ନହେଲେ ଯିବିନି।
ହଁ ପୁରୀରେ ଏତେ ଏବେ ବି ଯୋଉ ଭିଡ ହଉଛି ତ ତାକୁ ଆଉ ଯାଇକି ସେଠି ଲମ୍ବା ଲାଇନ ଲଗେଇ ପାରିବନି ଯୋଉ ଖରା ହଉଛି ଶୀତ ଦିନେ ଯିବ ପୁରୀ।
ରଥଯାତ୍ରା ଟାଇମ ରେ ଆହୁରି ଭିଡ ଏଇ ଟାଇମ ଆସିଲେ ତ ପୁରୀରେ ଆହୁରି ଭିଡ।
ହଁ ପୁରୀରେ ତ ସଦାବେଳେ ଭିଡ ସେ ପୁଣି। ସେ ରଥଯାତ୍ରା ଟାଇମ ପାଖେ ଆସିଲାଣି ସେ ତ ଆହୁରି ଭିଡ ହେଇଯାଇଥିବ।
ହୁଁ।
ଆଉ। କାଇଁ ଶୀତ ଦିନେ ଯିବ ଭଲ ସୁବିଧା। ଗାଧେଇବାକୁ ବି ସମୁଦ୍ରରେ ଭଲ ଲାଗିବ ବୁଲାବୁଲି ଲମ୍ ବା ଲାଇନରେ ଲଗେଇଲେ ବି କିଛି ଲାଗିବନି କଷ୍ଟ ଜଣା ପଡିବନି ଶୀତଦିନେ।
ହଁ ସେଇଟା ବି।
ଆଉ ସେ ଯୋଉ ଚିପିଲିମା ଯାଇଛ ଘଣ୍ଟେଶ୍ଵରୀ ମନ୍ଦିର କେବେ ଯାଇଛ?
ନାଇଁ ସିଆଡ କେେ ଯାଇନି ନାଡା ଏବେ ଶୁଣୁଛି ମୁଁ।
ଓହୋ ସେ ସମ୍ବଲପୁର ପଟେ ସେ ଭଲ ଲାଗେ ମନ୍ଦିର। ମନ୍ଦିର।
ତମେ ଆଜି ଯାଏ କୋଉ କୋଉ ମନ୍ଦିର ଯାଇଚ ବି ମାନେ ବଡ଼ ବଡ଼ ମନ୍ଦିର ସେମିତିକି? ଯାହା ପ୍ରସିଦ୍ଧ ପ୍ରସିଦ୍ଧ ମନ୍ଦିର ଅଛି ଓଡ଼ିଶା ଫୋଡ଼ିଶା ଭିତରୁ କୋଉଠି କୋଉଠିକି ଯାଇଛ?
ଆମର ତ ପ୍ରଥମେ ହେଲା ଜଗନ୍ନାଥ ମନ୍ଦିର ପୁରୀ। ସେଇଠି ତ ପ୍ରଥମେ ଯାଇଛୁ ଆଉ ତାପରେ ଅଛି ସେଇ ଘଣ୍ଟେଶ୍ୱରୀ ମନ୍ଦିର ଯାଇଥିଲୁ। ହୁମା ମନ୍ଦିର ଜାଣିଥିଲ ସେଇ କାଟିଥିଲେ ସେ ଲୋକ ମାରିକି ମାଛ କାଟିଥିଲେ। ହୁଁ ସେଇଟା ଠାକୁରଙ୍କର ଯା ସ୍ଥାନ, ଅ ମାଛ ଯୋଉ କାଟିଲେ ସେଠୁ ବା ମାଗି। ଆଉ ସେ ପଥର ହେଇଗଲେ, ପନିକି ସହ କାଟୁଛନ୍ତି ସେ ମଣିଷ ସେ କାଟିଛନ୍ତି ମାଛଟାକୁ ସେ ପଥର ହେଇକି ରହିଲେ ସେଟେ ଲୋକ ପ୍ରଥା ଅଛି। ଠାକୁରଙ୍କ ବିଶ୍ଵାସ, ଏ ସେଇଥିପାଇଁ ସେଇଠୁ କେହି ମାଛ ମାରିକି ଖାଆନ୍ତିନି? ତ ଠାକୁରଙ୍କ ମାଛ ବୋଲି କେହି ଖାଆନ୍ତିନି, ଯାଆନ୍ତି ଯେତେବେଳେ ସବୁ ମାଛ ପାଇଁ ଖାଦ୍ୟ ବିକ୍ରି ହୁଏ ସେ ପାଖେରେ। ତାକୁ କିଣିକି ମାଛ ମାନଙ୍କୁ ଖାଇବାକୁ ଦିଅନ୍ତି ବହୁତ ମାଛ ପୁରା ପାଖରେ ଆସିକି ଧରା ଦେଲା ଭଳିଆ ଲା ଗିବ ଯେମିତି ପୁରା କାଚ ଭଳିଆ ପାଣି ସେ ପାଣି ଭିତରେ ଅ ବହୁତ ସାରା ମାଛ। ଲୋକ ତ କିଣିକି ମାଛ ନେଇକି ତାକୁ ଖାଇବାକୁ ଦିଅନ୍ତି ମାଛ। ମାନେ ଆଁ କରିକି ଏମିତି ଥିବେ ସବୁ ଖାଦ୍ୟ ପକଉଥିବେ ସେମାନେ ଖାଇବେ। କେହି ଧରିବେନି ତାଙ୍କୁ, ସେ ଯୋଉ ଦିନଠୁ ସେ ସ୍ତ୍ରୀ ଲୋକ ହଁ ସେଠି ମନା କଣ ସେଇ ପ୍ରଥା ଅଛି ଗୋଟେ କେଉଟ ମାଛ ମାରିକି କାଟିଲା ତ ସେ ପଥର ହେଇଗ ଠାକୁରଙ୍କ ମାଛ ଯେହେତୁ। ସେଇ ତାପରଠୁ ଆଉ କେହି ମାଛ ମାରନ୍ତି ନାହିଁ ସେଠି।
ମାଛକୁ ସେଠି ଆଉ ଠାକୁର ଭଗବାନ ବୋଲି ସେ।
ହୁଁ, ହୁଁ।
ପୂଜା ହୁଅନ୍ତି ସେଠି। ଉମା ମନ୍ଦିର।
ଆଉ କୋଉ କୋଉ ମନ୍ଦରେ ଯାଇଛନ୍ତି? ମାର ଯେମିତି କିଛି ଇଏ ଟାଇପର ୟୁନିକ ଟାଇପର ମନ୍ଦିର ଯୋଉ ଏବେ ନୂଆ ନୂଆ ମନ୍ଦିର ସବୁ ପ୍ରସି ବାହାରୁଛି। କେ, ୟ
ନା ଆଉ ଯାଇନୁ କିଏ?
ଓଡ଼ିଶାର କିଛି ପ୍ରସିଦ୍ଧ ଓଡ଼ିଶା ପ୍ରସିଦ୍ଧ କିଛି ଯାଇନାହାନ୍ତି?
ନା ଆଉ ଏତେ ବୁଲିବାକୁ ବେଶୀ ବେଶୀ ଯାଇନି ମୁଁ।
ଲିଙ୍ଗ୍ ଲିଙ୍ଗରାଜ ମନ୍ଦିର ଯାଇଛନ୍ତି କୋଣାର୍କ ମନ୍ଦିର ଯାଇଛନ୍ତି?
ପିଲାବେଳେ ଯାଇଥିଲି ଆଉ ଏବେ ତ ପୁରୀ ଗଲେ ବି ଆଉ ସେ ପୁରୀ ଗଲେ ବି ଜଗନ୍ନାଥ ମନ୍ଦିର ଜଗନ୍ନାଥ ମନ୍ଦିର ଯାଏ ଆଉ କୁଳୁ କୋଣାର୍କ ଯାଇ କୋଣାର୍କକୁ ଯାଇ ଯିବାକୁ ସମୟ ହୁଏନି ସେ ଗାଡି ନିଜେ ଗଲେ ଯାଇହଅନ୍ତା। ଆମେ ତ ଟ୍ରେନରେ ଯାଉ ତ ସୁବିଧା ହୁଏନି ସେଠି। ଜାଣିପାରୁନି ଆମେ ଏତେ ଆଉ ଯିବା ପାଇଁ ଯାଉନି। ଆଉ ରାମ ମନ୍ଦିର ଯାଇଛି। ରାମ ମନ୍ଦିର ସେଠି ବି ବଢିଆ ଲାଗେ।
ନୟାଗଡ଼ ଯୋଉ ରାମ ମନ୍ଦିର।
ସୁନ୍ଦର ପରିବାର ହାଁ।
ନୟାଗଡ଼ ଯୋଉ ରାମ ମନ୍ଦିର।
ଆଉ ଲଡୁ ଲଡୁ ବାବା ମନ୍ଦିର ଯାଇଚୁ?
ଇ କଣ, ନୟାଗଡ ତ ଆପଣଙ୍କ ଘର ପାଖରେ?
ତ ଆମେ ଗାଡି କରିକି ଯାଇଥିଲୁୁବୁ। ନଣନ୍ଦ ହେରିକା ସବୁ ଯାଇଥିଲେ ତ ଯାଇଥିଲୁ ଆଉ।
ହଉ ମୁଁ ଟିକେ ରହୁଛି, ମାମା ଡାକିଲେଣି।
ହଉ ରଖିଲାଲେ